ହଁ
ହାଲୋ।
ହଁ ରେ କଁ ଖାଇଛୁ।
ମୁଁ ଖାଇଥିଲି ଉ ଭାତ ଡାଲି ତକାରୀ ଆଉ ଏବେ ଗଛ ଖାଇଥିଲି ଆଉ। ତମେ କଁ ଖାଇଛ।
ଏବେ ସେ ସନ୍ଧ୍ୟା ଭଜା ହେଇଗଲା।
ନାଇଁ ନାଇଁ ଯାଇଥିଲି ମାର୍କେଟ ଆଡେ ଯେ ଆଣିଥିଲେ ସାଙ୍ଗଟା ଦେଇଥିଲା। ଏଇ ୟୁ ପି ଏସି ଏ ଓ ପି ଏସି ବହି କିଣିବାକୁ। ହାଲୋ।
କୁଆଡେ ଯାଇଥିଲୁ।
ଆଜ୍ଞା।
କୁଆଡେ ଯାଇଥିଲୁ।
ଏ ସାଙ୍ଗଟା ଓ ପି ଏସି ବହି କିଣିଲା ଯେ ସେଇଥି ପାଇଁ ଡାକିଥିଲା ଆଉ ତା ଆ ସାଙ୍ଗରେ ଯାଇଥିଲି
ଓହୋ ସେଇଥିପାଇଁ ଟ୍ରିଟ୍ ଗୁପଚୁପ୍।
ଏ ସେ କହିଲା ଚାଲେ ଖାଇଦବା ଟିକେ ଆଉ।
ଯାହା ହଉ ଯେ ଆଜି ମତେ ଖୁସି ଲାଗିଲା ଯେ ତୁ ଆଜି ଭାତ ଡାଲିି ଅକା ଖାଇଛୁ।
ଖାଇଦେଲି ଆଉ।
କଣ ହେଇଚି ମନ ଦୁଃଖ।
ନାଇଁ ମନ ଦୁଃଖ ନାହିଁ ଯେ କିଛି।
ହୁଁ କା।
ନାଇଁ କିଛି ହେଇନି ଏ ଆକ୍ସିଡେଣ୍ଟ ଟିକେ ହେଇଚି ଯେ ସେଇଟା।
କାର।
ଏ ଏମତି ନାଇଁ କିଛି ମାନେ ଆମ ଗାଡି ସ୍ପିଡ ଥିଲା ଆଉ ଆଗରୁ ଟେ ହାଇବାଟା ଆସୁ ସୋ ହାଇବା ଡ୍ରାଇଭର ଟା ଶୋଇ ପଡିଛି। ତାପରେ ଯେଁତି ରଖେଇଲି ମାନେ ସିଏ ପୁରା କଚରେ କିନି କାଟିଲା ହାତଟା ତାଠି ବାଜିଲା। ତାପରେ ପୁଣି ପଛରେ ତାକୁ ରଖେଇଲି ଯେ ମୁଁ କହିଲି ଭାଇ ରହ ସେ ରହିଲା କହିଲା ସ ସରି ସରି ମୋର ଭୁଲ ହେଇଗଲା ମୁଁ ଶୋଇ ପଡିଛି ମୁଁ କହିଲି ଭାଇ ତୁ ଶୋଇପଡିବୁ ତୁ ଆମକୁ ଶୋଇଦବୁ ଆମେ ବାଇକି ତୁ ତୋର ହାଇବା। ତାପରେ ସେ କହିଲା ହଉ ଦେ ଭୁଲ ହେଇଗଲା ଦେ ଛା ଛାଡ଼ିଦେ ମୁଁ କହିଲି ଭାଇ ଛାଡିବାର କିଛି ମୋର କିଛି ହେଇନି। ଏଇଆ ତାପରେ ସ୍କଲାରସିପ୍ ଟା ପକବାକୁ ବି ଯାଇଥିଲ ସ୍ଲଲାରସିପ୍ ଟା ବି ଆଉ ଆ ଧିଏରେ ପକେଇ ପାରିନି।
ତ ତୋର କଁ ହେଇଚି ସତ କ।
ନାଇଁ କିଛି ହେଇନି ଯଦି କହିବୁ ଭିଡିଓ କଲ୍ ରେ ଦେଖେଇ ଦେବି। କିଛି ହେଇନି ଖାଲି ହାତ ଟା ବାଜି ଲା ବା ସେତିକି। ସିଏ କିଛ ହେଇନି ବା। ଏ ଖାଲି ସ୍ପିଡ ଥିଲା ବୋଲି କିଛି ହେଲାନି ଆ ସ୍ଲୋ ଥିଲେ ମରି ଯାଇଥାନ୍ତି ଏକାଥରେ ଚାପି ହେଇ ଯାଇଥାନ୍ତି ମୋ ଉପରେ ଟ
ତାର କଁ ହେଇଛି ସିଏ ବାଡେଇ ଦେଇଛି ନା କଁ କରିଛି।
ନାଇଁ କିଛି କରିନି। ଏ ମାନେ ସେ ଶୋଇ ପଡିଛି। ବାଁ ପଟୁ ପୁରା ଡାହାଣ ପଟୁକୁ ଗୋଳା ଆସିଲା।
ସେଇଟାରେ ଏପଟେ ଆମର ରୋଡ ନଥିଲା ନା ସ୍ପିଡ଼୍ ଥିଲା ବୋଲି କାଟିକି ନେଇଗଲି। ସ୍ଲୋ ମୋର ସ୍ଲୋ ଚଲେଇ ଆସେନି ସ୍ଲୋ ଚଲେଇ ପାରିଲିନି।
କେତେବେଳେ ଏ ସବୁ ହେଲା?
ଏ ଖରାବେଳେ।
ଟିକେ ସ୍କଲାରସିପଟା ହେଇଗଲା ନା ଶହେ ଟଙ୍କାରେ ତିନି ହଜାର ଟଙ୍କା ସରି ତିରିଶ ହଜାର ହେଇଗଲା। ଟିକେ ଖୁସିରେ ଓଭର ହେଇଗଲା ଆଉ।
ଓଭରରେ କଣ ହୁଏ ଉତ୍ତୁରେ।
ଏଆ ଦେଖେଉ ସ୍ପଟ ପୁରା।
ଚଲଉଥିଲା କିଏ?
ମୁଁ ଚଲଉଥିଲି।
ହଁ। ଚଲେଇଆ ଶିଖିଚୁ ତ, କେତେ ନମ୍ବର ଗିଅର ପଡେ? କେତେଟା ଗିଅର ଅଛି।
ଆଜି ଯୋଉଟା ଥିଲା ତାର ଛଅଟା ଥିଲା ଆର ୱାନ ଫାଇପଟା। ଆରୱାନ ପାଇପ ବା।
କୋଉ ଦିନ ଟିକେ ଘରକୁ ଯାଇକି ମତେ ଟିକେ ଦବୁ ତ ମାଙ୍କ ସହିତ କଥାହେମି ଜଲଦି ତାକୁ ଭୁବନେଶ୍ଵର ପଠାଅ ଏଠି ଏଠି ଟୋଟାଲ ରଖନି।
ଭୁବନେଶ୍ୱରରେ କାର୍ ଚଲଉଛି।
ମୁଁ ସବୁ ଶିଖିଛି ଯୋଉ ଗାଡି ଦେବେ ସେଇ ଗାଡ଼ି ଚଲାଇଦେବି। ଖାଲି ହାଇଭାରା ଚଲେଇବାକୁ ବହୁତ ଇଚ୍ଛା ଅଛି ଯେ, ନା ନା ଡ୍ରାଇଭର ନୁହଁ ଯେ ମୋତେ କିନ୍ତୁ ଗାଡିରେ ଟିକେ ଭଲ ଲାଗେ ଆଉ ଚଲେଇବାକୁ।
ନା ନା ଫାଇନାଲି ଡ୍ରାଇ ଡ୍ରାଇଭରଟା ହବୁ। ଦି ଚାରଟା ଗାଡି କରିଦବା ତୁ ସମ୍ଭାଳିକି ଚଲେଇବୁ ଆଉ।
ଦି ଚାରଟା କଣ ଏକାଥରକେ ଚଲେଇ ପାରିବି ମୋତେ ଯଦି ଡ୍ରାଇଭର ରଖିବ ସତ କଥା କହୁଛି ତମ ଅଧଘଣ୍ଟା ବାଟାକୁ ମୁଁ ଦଶ ମିନିଟରେ ପହଞ୍ଚାଇଦେବି।
ଆ ନା ନା ମୁଁ କୁଆଡେ ପହଞ୍ଚିବି ଡାଇରେକ୍ଟ ଯମପୁର ତ।
ନା ନା ଜମାନୁହଁ ଏମିତି କଣ କହୁଛନ୍ତି।
ଆଉ ତାର ସେ କହୁଛି ଦଶ ମିନିଟ ରେ ପହଞ୍ଚେଇଦେବି ତୁ କଣ ଏରୋପ୍ଲେନ କରିଦବୁ କି।
ହଁ ମୁଁ ଗାଁ ରାସ୍ତାରେ ଚଲେଇ ଦଉଛି ସତୁରି ଅଶୀ ନଗେଇ ଦଉଛି।
ପ୍ରାଉଡ କଥା ବାବା। ଭଲ ନା ଆଉ ଭଲ ଭଲ। ଯେତେବେଳେ ଯେତେବେଳେ ଏ କଉଣିକ ବହିଯିବ ତାପରେ ଜାଣିପାରିବୁ। ମୁଁ କଣ ପାଇଁ ଜୋରରେ ଚଲଉଥିଲି। ଗାଡି ଯେତିକି ଚଲେଇବା ଦରକାର ଆବଶ୍ୟକ ଯେତିକି ଦରକାର ସେତିକି ଚଲା। ଯଦି ସେ ବାଡେଇଥାନ୍ତା, ଯଦି କିଛି ବାଡେଇ ହେଇଥାନ୍ତା କି କଣ ହେଇଥାନ୍ତା, ଅସୁବିଧା ହେଇଥାନ୍ତା ତାପରେ।
ସେ ତିରିଶ ହଜାର ଟା ତୋରି ପଛରେ ପଳେଇଥାନ୍ତା।
ଆଜ୍ଞା।
ସେ ତିରିଶ ହଜାର ଆଣି କଣ କରିବୁ କେତେ ସ୍କଲରସିପ ରେ ଆସିବ? ହୁଁ କ-କ ବିରିୟାନୀ ଆଣି ଖାଇଦେବି ନହେଲେ ଗୋଟେ ଆଇ
ନା ନା ଆଇଫୋନ ଥିଲା ଆଉ ଧରିବାକୁ ଇଛା ନାହିଁ।
ନା ନା ଥାଉ।
ଦେଖ ଆଇଫୋନ ଟା ଥିଲା ଆଉ ଧରିବାକୁ ଇଚ୍ଛା ନାହିଁ ସେଥିପାଇଁ।
ଆଉ ତାହାଲେ କଣ କରିବୁ ତିରିଶ ହଜାର ଟଙ୍କା କହ ତ?
ଦେଖିବି କଣ କରିବା ଆଉ ନହେଲେ ଦେଇ ଦେବି ବାପାଙ୍କୁ।
ବାସ୍ ଗୁଡ଼୍।
ତିରିଶ ହଜାର କଣ କରିବେ ଦଶ ପନ୍ଦର ଯୋଉ ଦି ତିନି ହଜାର ଯୋଉ ପାଞ୍ଚ ହଜାର ଆସେ ସେଗୁଡା ସେନା ଖର୍ଚ୍ଚ କରି ତିରିଶ ହଜାର କିଏ ଖର୍ଚ୍ଚ କରିବ। ବାପାଙ୍କୁ ଦେବିନା ବାପା ତାଙ୍କର ଯାହା କରିବେ।
କଣ?
ବଡ ଆମାଉଣ୍ଟ ଟା ଟିକେ ସାହାସ ପାଉନି। ଖର୍ଚ୍ଚ କରିବାକୁ।
ରଖିଥା ଦି ତିନି ହଜାର ଟଙ୍କା ଘରେ ରଖିବୁ ନହେଲେ ତୋ ପାଖରେ ରଖିବୁ ଆଉ ସବୁ ଘରେ ଦେଇଦବୁ।
ହଁ ଯୋଉ ଏବେ ଯୋଉ ସ୍କଲାରସିପ ଟା ଆସିଲା କେତେ ପନ୍ଦର ହଜାର, ପନ୍ଦର ହଜାର ଟା ହଁ ପନ୍ଦର ହଜାର ପନ୍ଦର ହଜାର ଟା ମ କତିରେ ଅଛି ଆଉ ଏଇ ତିରିଶି ହଜାର ଟା ଆସିଲେ ଦେଇ ଦେବି।
କଣ କଣ କଲୁ?
ପନ୍ଦର ହଜାର ଯୋଉ ଆସଛି ସେ ପନ୍ଦର ହଜାର ଟା ଅଛି। ଆଉ ତିରିଶ ହଜାର ଟା ଦେଇଦେବି ଘରେ ଆଉ।
ତୋ ପାଖରେ ରଖିକି କରିବୁ କଣ?
ଏଇ ସେଭିଙ୍ଗ କରୁଚି ପା ଗୋଟେ ଆକାଉଣ୍ଟ ରେ ସେତିକି।
ଆଚ୍ଛା ଗୁଡ଼୍। ନିଜର ବାଲାନ୍ସ ପକେଇଦେ ଘରର ଯେତିକି । ଝିଅ ପଛରେ ଉଡାନା କଣ ପାଇବୁ, ଝିଅ ଆଜି ଅଛନ୍ତି କାଲି ନାହାନ୍ତି।
ଏଇତ ଆଉ ପଳେଇଲା ଆଉ।
ପଳେଇଲା, କହିଲା ପଳେଇଲା।
ଯାଆନ୍ତୁ ନା କେତେ ଆଉଚନ୍ତି କେତେ ଯାଉଚନ୍ତି କଣ ହବ।
ହୁଁ ସେଇଆ। କେତେ ଆସିବେ କେତେ ଯିବେ। ଯିଏ ତୋ ସହିତ ରହିବ ସେ ତୋତେ ତ । ଆଜି ବୋଧେ ଆଜି ବୋଧେ ଦିନ ମାନ ବସିକି ସେଟା କରିକି କମ୍ପ୍ଲିଟ କରିଦେଲେ ନା?
ନାଇଁ ମୋଁ ତମକୁ ଯେତେବେଳେ କହିଲି ସେତେବେଳେ ସତେଇଶଟା ଅଠେଇଶ ଟା ଥିଲା
ହଁ।
ହଁ ହଁ ତାପରେ ମୁଁ କହିଲି ଏଇନିକା କଥା ହଉଛି ଅଣତିରିଶ ଟା ହେଇଯିବ ଆଉ ଲାଷ୍ଟ ଟା ତମ ସାଙ୍ଗରେ କଥା ହେବି ଆଉ। ତାପରେ ମୋ ସାଙ୍ଗଟା କହିଲା ବିକି କୋଉଥିରେ କଥା ହଉଛୁ ସେଇଟା। ତାପରେ ସେ କାହାକୁ କଣ କଲ୍-ଫଲ୍ କରିଛି କଣ କରୁଛି ମୁଁ ଜାଣିନି। ତାପରେ ମୁଁ ଆସିବି ଦେଖିଲାବେଳକୁ କଣ ଖାଲି ଓଡ଼ିଆ ରା ଆସୁଛି ମୁଁ ତାପରେ ତଳେ ଖାଲି ନେଷ୍ଟ ଲେଖା ହୋଇଛି ନେଷ୍ଟ, ନେଷ୍ଟ ମାରିଚାଲିଛି ନେଷ୍ଟ ମାଡିଚାଲିଛି ତାପରେ ଏଟା ଗୋଟେ କଣ ପଳେଇ ଆସିଲା।
ହଁ। ତୋର ଆଇଲା ନା ଆସିନି ଆସି ଆସିଚି ନା ଆସିନି?
କଣ?
ପେମେଣ୍ଟ।
କଣ ଦିଦି ନାଇଁ ନାଇଁ ତ କିଛି ଶୋ କରୁନି।
ଉପରେ ଦେଖେ ଯୋଉଠି ପେମେଣ୍ଟ ଜାଗାରେ କ୍ଲିକ କର ଦେଖିନି ଏପ୍ ୟୁ ପି ଆଇ ଆଉ ଏ ଆକାଉଣ୍ଟ ଜାଗାରେ ଯଦି କ୍ଲିକ୍ ହଉଚି ତାହେଲେ ତୋ କତିକି ଆସିବ।
ହଁ ୟୁ ପି ଆଇ ରେ ମାରେଲେ ଆସୁଛି ତାପରେ କଣ ଗୋଟେ ଲେଖୁଛି ୟୁ ପି ଆଇ ଆଇ ଡି ମାଗୁଛି ସେଇଟା କଣ ଲେଖିବି?
ହଁ ସେଇଟା ପକଉନୁ ୟୁ ୟୁ ପି ଆଇ ଡି ଯୋଉ ଫୋନ ପେ ରେ ତୋର ଯୋଉ ଆଇ ଡି ରହିଛି ସେଇଟା ପକଉଚୁ ଯୋ ଟା ତୁ ୟୁଉଜ କରିନଥିବୁ ନ ହେନେ ସେଇଟା ପକା। ତା ହେଲେ ଆସିବ ଯଦି ସୋ କରୁଚି ତାହେଲେ ପକା।
ଆଇଡି କୋଉଟା?
ଯୋଉ ଫୋନ ପେ ର ୟୁ ପି ଆଇ ଆଇଡି ଦେ ଯୋଉଟା ଫୋନ ପେ ୟୁଉଜ କରୁଚନ୍ତି।
ୟୁ ପି ଆଇ ଲେଖିଲା ଉପରେ ନମ୍ବର ଟା ତ ମୋର ଖାଲି ଲେଖୁଛି।
ବାସ୍ ସେଇ ନମ୍ବରଟା ଇ ପକେଇବାର ଅଛି।
ନା ନା ନା ନା ନା ନା ଜାଣିପାଇଲି ଯୋଉଟା ହଁ ନାଁ ଟା ଲେଖୁଛି ନମ୍ବରଟା ଲେଖୁଛି। ଆର୍ଦରଟା ନାଭି ସେସ ଲେଖୁଛି। ଏଇଟା କି ୟୁ ପି ଆଇ ହଁ ହଁ ୟୁ ପି ଆଇ ତ ଲେଖା ହେଇଛି।
ୟୁ ପି ଆଇଡି ପକେଇଦବୁ ସେ ତାର।
ଓ ଆଉ।
କ୍ଲିକ୍ ହଉଛି ଆଦି ତାହେଲେ କରିଦେ।
ହୁଁ ଏଇଟା ଫୋନ ପେ ନମ୍ବର ତ?
ଆଁ।
ଏଇଟା ଦିଦି ତମର ଫୋନ ପେ ନମ୍ବର।
କଁ ପାଇଁ?
ଠାକୁରଙ୍କ ତିରେ ଟିକେ ଦିଅନ୍ତି ନା ନାଇଁ।
ଇଲୋ ବାବା ଠାକୁର। ଲାଇଫ ରେ ତୁ ବହୁତ ବଡ ହେଇଯା ତାପରେ ମତେ ଚକୋଲେଟ ଦବୁ ଖାଇବା ପାଇଁ ଏବେ କଣ? ତୁ ଯ ତେ ବଡ ହେଇଯା ବଡ ଗୋଟେ ବଡ ଏ ବା ଜବ୍ ଟେ କ ବ ମୁଁ ଖୁସିରେ ତୋଟୁ ଆକ୍ସେପ୍ଟ କରିବି।
କେବେ ନା ପେମି।
ଏବେ କଣ ଚିଞ୍ଚୁନା ମତେ କିଏ? ପିଟିବି ଧରିକି ସାଇଯି ହେଇଯିବୁ। ଆଖି ଦିଟା ଆଖି ଦିଟାକୁ ଛାଡି ଦେଇକି ପିଟିବି। ମା ବି ମତେ କିଛି କହିପାରିବେନି ଯେହେତୁ ମୁଁ ଠିକ୍ କଥାରେ ବଡ଼ଉଛି।
କହିବ ନା କିଛି କହିବନ।
ବାପା କେବେ ଆସିବେ ପୁଣି?
ବାବା ଆସିଥିଲେ ରଜ ବେଳକୁ ଆସିବେ ନାଇଁ ଆର ମାସକୁ ଦୁଇ ତିନି ତାରିଖ ବେଳକୁ।
ହଁ ହଁ।
ଦେଖିବା କଣ କହୁଛନ୍ତି ସିଟି ଟା ହବ ଦଶ ଭିତରେ ବୋଲି ଯଦି ଦଶ ଭିତରେ ହେଲା ତାହେଲେ ଦଶ ଭିତରେ ଆସିବେ ଆଉ।
ପଢ଼ୁଚୁ କେତେ ବେଳେ?
ଆ ପଢୁଚୁ ରାତିରେ।
ଙଅ ରାତିରେ।
ରାତି ଶୋଇଲା ବେଳୁ ଚାରିଟା ହଉଛି ଆରେ ମୋ ସିଟିି ବହିଟା କାହିଁ? ଆଜି ଯୋଉଟା ଆଣିଚି। ତୋ ବ୍ୟାଗ ରେ ଅଛି ଗଲୁ ଦେଖିବୁ। ତ ୟୁି ପି ଏସ ଓ ପି ଏସି ବହି ଆଉ ସେତେ ହଁ ଦେଖେନା। ଆଣିକି ଥୋଇଦେଲ ଦେବି ହେଲା।
ହୁଁ, କୋଉଠି ଅଛୁ କୋଉଠି?
ଘରେ ଅଛି ବା।
ଯା ଫାଷ୍ଟ ଟାଇମ୍ ଶୁଣିଲେ ଯେ ଘରେ ଅଛି। ନହେଲେ ରାତିରେ କଲା ବେଳକୁ ଘରେ ଥାଉ। ନହେଲେ ଆଉ କୋଉ ସବୁବେଳେ କୋଉଠି ପା- ତ କଣ ଟା। ସମୁଦ୍ର ପାଖରେ କୂଳ ନା ନା କୋଉଠି ସେଠି ବୁଲ ହଁ ସେଠି ନଦୀ କୂଳ ରେ ଥାଉ କୋଉଠି ଯି ଫଟୋ ଉଠେଇବାକୁ ସେଠିକି ଯାଉ ଆଜି ଖୁସି ଲାଗିଲା ଘରେ ଅଛୁ।
ଦିନ ଭଲ ମୁଁ ଆଜି ପଳିଆସିଲି ଘରକୁ।
ଗୁଡ଼୍। ହଉ ମୁଁ ସନ୍ଧ୍ୟାବେଳୁ କଲ୍ କରିମି।
ହଉ ହଉ।
ହଁ।